ଉଁ ହାଲୋ ହଁ କଣ କରୁଚ?
ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ କଁ କରୁଚ?
କିଛି ନାହିଁ ଏବେ ସେ ଆଗା ଖାଇକିନା ଗଡିଚି ଆଉ।
ଆହା ଆଉ ଦେହ ଭଲ ଅଛି?
ହଁ ଏବେ ଟିକେ ଥଣ୍ଡା ଏଇ ଟିକେ ହେଇଯାଇଚି। ତମର ଯେମିତି ବର୍ଷା ହେରା ଦିନେ ଟିକେ ଶୀତ ଦିନ ହେଲେ ଯେମିତି ଥଣ୍ଡା ହେଇଯାଏନି ତ ମତେ ବି ଟିକେ ଛିଙ୍କ ହେରିକା ହେଇ ଯାଇଚି। ଆଉ ତମେ କଣ କରୁଚ?
ହଁ କିଛି ନାହିଁ ଏମିତି ବସିଥିଲି।
ଆହା ରୋଷେଇ ଘରିକା ସରିଲାଣି କି?
ହଁ ବାସ୍ ଖାଲି ଭାତ ଆଉ ଆଳୁ ଭର୍ତ୍ତା କରି ପଖାଳ କରି ଖାଇ ଦେଇଥିଲି ଗ୍ୟାସ୍ ରେ ବନେଇକି ଖାଇବା।
କଁ ସକାଳେ ଖାଇଥିଲ?
ସଖାଳେ ସକାଳେ ଆଜି ଖାଇନି ଟିକେ ଉଁ ଲେଟ୍ ହେଇଗଲା ତ ଖାଇବା ମାନେ ରୋଷେଇ କରିବାକୁ ସେଥିପାଇଁ ଆଉ କରିପାରିଲିନି ଜଲଦି। ଖାଇବା ବି ସେମିତି ପୁରା ଇଏ ହେଇଗଲା। ଆଉ କଣ ଖାଇଚ?
ହଁ ଏମିତି ଲେଟ୍ ହେଲେ ବି ତ ଦେହ ପାଇଁ ଭଲ ନାହିଁ ନା। ନାହିଁତ ଗ୍ୟାସ୍ଟିିକ ହିଁ ବାହାରି ପଡିବ ଯଦି ଖାଇବାରେ ଅ
ହଁ ମୋ ପେଟ ବି କା ଚି ସେଥିପାଇଁ ମୁଁ ଆଉ ଜଲଦି ବି ଖାଇନି ପେଟ ବି କାଟୁଚି ତ ମୋର।
ଏ ତ କିଛିଟା ହେଲେ ବି ନାହିଁ ତ ରାତିରେ ନହେତ ଗଜା ମୁଗ ହେଲେ ବତୁରେଇ ଦୋଉଥିବ ନହୁତ ସକାଳେ ଗଜା ମୁଗ ହେଲେ କରି ଖା ଉଥିବ ସେଟାରେ ତମକୁ ତୁ ଉଁ ଭଲ ପୃ
ଗଜା ମୁଗର ଯୋଉ ସ୍ଵାଦ ମତେ ଭଲ ଲାଗେନି ଆଉ।
ଯଦି ତୁମକୁ ଦହି ପସନ୍ଦ କି ନାଇଁ?
ନା କ୍ଷୀରର କିଛି ବି ଖାଇବା ମତେ ଭଲ ଲାଗେନି। ମୁଁ କିଛି ବି ଖାଏନି ପନିର ବି ଖାଏନି।
ତମକୁ ଯଦି ଗଜାମୁଗ ପସନ୍ଦ ନାଇଁ କଣ କରିବ ସେଥିରେ କଣ କ ରିବ କାକୁଡିକି ଟିକି ଟିକି କାଟିକି ସେ ଗଜା ମୁଗରେ ପକେଇଦବ। ଟମାଟ ଟିକେ କାଟିକି ପକେଇଦବ ଆଉ ଲୁଣ ଟିକେ ପକେଇ ଦେଇ କି ଲେମ୍ବୁ ଟିକେ ଚିପୁଡିକି ଖାଇବ ବୋହୁତ ବଢିଆ ଲାଗିବ।
ହଁ କରିବି କାଲିକି କରିବି।
ହଁ।
କେତେ ପରିମାଣର କୋଉଟା ନେବି ନା ସେମିତି କିଛି ନା
ନାଇଁ ତମେ ଯେତେ ପକେଇ ପାରିଲ। ତମକୁ ଖାଲି ଏମିତି କିଛି ଟିକେ ସେଇଟା ଟିକେ ଚଟପଟା ଲାଗିବ ଯଦି ସେମିତି କରିକି ଖାଇବ ବନେଇବ। ମୁଁ
କୋଉଟା କେତେ ପରିମାଣର ନେବି? କାକୁଡି କେତେ ପରିମାଣର ନେବି? ଯାହା ବି ଯାହା ଯାହା ବି ପକେଇବି ସେଇ ସେଇ ଗୁଡାର ମାନେ ମାପ ତ କିଛି ନେଇକି ନେବାକୁ ପଡିବ ନା ଅଧିକ ପକେଇଲେ ତାର ଖାଇବାର ସ୍ଵାଦଟା ପଳେଇବ ନା।
ଅଂ ହଁ ଯଦି ତମକୁ ମୁଗ ବେଶୀ ପସନ୍ଦ ନାଇଁ। ତ ଏମିତି ମୁଗ ନେବ ଯେ ଏଥିରେ ତମକୁ ମୁଗ କମ୍ ଖାଇଲା ପରି ଲାଗିବ କିନ୍ତୁ ତମ ପେଟ ଯେମିତି ପୁରିଯିବ। କେତେ ତମେ ମାନେ କେତେ ଜଣ ରହୁଚ କି ଏବେ ଘରେ ବର୍ତ୍ତମାନ?
ମୋ ଭାଇ ମୁଁ।
ହଁ ତ ଦି ଜଣଙ୍କ ପାଇଁ ଯେମିତି ହେଇପାରିବ ସେତିକି ରାତିରେ ମୁଗ ଭତୁରେଇ ଦେଇଥିବ। ହେଲା। ତାପରେ ସେଇଠି କାକୁଡି ନାଇ ତ ଗୋଟେ କାଟିଦବ। ଆଉ ତମକୁ ଯଦି ବେଶୀ ଖଟା ଇଚ୍ଛା ଥିବ ବୋଲି ଏମି ଏଥିରେ ବି ତ ଲେମ୍ବୁ ପକେଇବ ନା ତ ଅଧିକ ଯଦି ଖ ଟା ଇଚ୍ଛା ଥିବ ବୋଲି ଟିକେ ଟମାଟ ଅଧିକ ପକେଇବ ନାଁ ତ ଖାଲି ଟମାଟ ପକେଇ ଦେଲେ ବି ହେଇଯିବ। ତାପରେ ଟିକେ ପିଆଜ ବି ପକେଇଦବ ଭଲ ଲାଗିବ ବୋଲି। ହେଲା ତାପରେ କଞ୍ଚା ଲଙ୍କା ଟିକେ ପକେଇଦବ ଆଉ ଲେମ୍ବୁ ଟିକେ ପକେଇକି ବିଟ ଲୁଣ ଟିକେ ପକେଇକି ନା ଖାଇବ ବଢିଆ ଲାଗିବ।
ହଉ କାଲି ମୁଁ ଏଇଟା କରିବି ଆଉ କହିବି କେମିତି ଲାଗିଲା।
ହଁ। ଏଇଟା କହିବାକୁ ଗଲେ ଏଇଟା ପେଟ ପାଇଁ ବି ବହୁତ ଭଲ ଦେହ ପାଇଁ ବି ବହୁତ ଭଲ ତା ଛଡ଼ା ତମେ ଯେଉ ରହୁଛ, ଆଜିକାଲି ଦେଖୁଛ କି ନାହିଁ। ଖାଦ୍ୟ ଟାଇମରେ ନ ଖାଇବାକୁ କେତେ ପ୍ରକାର ରୋଗ ବାହାରିଲାଣି। ମତେ ତ, ମୁଁ ତ ଏ ଏତେ କମ୍ ବୟସ ହେଇଛି ହେଲେ ବି ମୋତେ ଦେଖ ଆଗକାଳେ କଣ ହେଉଥିଲା। ଉଦ୍ଧ୍ର ଲୋକମାନଙ୍କୁ ରୋଗବାଧି ହେଉଥିଲା। କିନ୍ତୁ ଆମେ ଏବେ ବର୍ତ୍ତମାନ, ଯୁବକ ଅଛୁ କି ନାଇଁ।
ହଁ।
ଜବାନ ଅଛ କିନ୍ତୁ ଏଇ ଟାଇମରେ ଆମକୁ କେତେ ପ୍ରକାର ରୋଗ ବାହାରି ପଡିଲାଣି।
ଝିଅ ପିଲା ମାନଙ୍କର ଏଇ ଯୋଉ ଖାଇବାର ଯୋଉ ଅସୁବିଧା ହଉନି।
ହଁ।
ସେମାନଙ୍କର ବେଶୀ ଦେହ ଖରାପ ହଉଛି ବେଶୀ ତ ଆମର ଯୋଉ ମାନେ ପେଟ ରୋଗ ହଉଛି ବେଶୀ।
ହଁ ଆ ଆହୁରି ତାପରେ ଆଗ ପରି ଯୋଉ ଯେତେ ଭଲ ଖାଦ୍ୟ ଆମକୁ ମିଳୁଥିଲା। ସେପରି ଖାଦ୍ୟ ବି ତ ଏବେ ଆଉ ଆମେ ପାଇପାରୁନୁ ନା।
ହୁଁ। ଆଉ କଣ ବନେଇଥିଲେ ଘରେ ଆଜି ମାଉସୀ।
ଆଜି ଆମର ଭାତ ହେଇଥିଲା ତାପରେ ମଟନ ହେଇଛି ଆଉ ଆମ୍ବ ଏତି।
ଧନ ବାଡେ ଖାଉଛ କି ଆମିଷ।
କହିବାକୁ ଗଲେ ଏଇଟା ତ କାଲି ହେଇଥିଲା କିନ୍ତୁ ମମି ଅିସ୍ ପଳେଇଥିଲି କି ନାଇଁ ଆଉ ସକାଳେ କିଛି ରନ୍ଧା ହଉନି ତ ମୁଁ କାଲି ର ଖାଇବାଟା ହିଁ ଖାଇ ଦେଇଛି।
କ ହ
ହଁ ଘରେ କିଛି ରନ୍ଧା ହେଇନଥିଲା ତ ସବୁ ତାପରେ ସେ ଆଁ ମୋ ମାଉସୀ ଯିଏ ଅଛନ୍ତି ତାଙ୍କେ ଶାଗ ବନଉଥିଲେ। ତ ମତେ ତ ବ ଗାଧେଇ ଦେଲେ କଣ ନା ଭୋକ ବହୁତ ଜୋରରେ ଲାଗେ ମୁଁ ଗାଧେଇ ଦେଲା ପରେ ଆଉ ଭୋକ ସମ୍ଭାଳି ପାରେନି ତ କିଛି ନା କିଛି ଗୋଟେ ତ ମୁଁ ସେତବଳେ ଖାଇ ଦିଏ। ତ ଘରେ ଦେଖିଲି ଭାତ ଥିଲା କାଲିର ତରକାରୀ ଥିଲା। ଆମ୍ବ ଥିଲା କି ନାଇଁ ମୁଁ ତ କିଛି ଏତେ ମାନେନି ଘର ଲୋ କ ମାନନ୍ତି କିନ୍ତୁ ମୁଁ ଏତେ ମାନେନି। ତ ମୁଁ ତ ଖାଇଦେଲିି ଗଲା ବୋଲି ଭାବିକି ନା ଖାଇଦେଲି ଆଉ।
ହଁ ହଁ ଆଉ ଆଉ କୁଆଡେ ବୁଲାବୁଲି ପାଇଁ ଯିବ। ନାଁ କଣ
ଏବେ ତ ବର୍ଷା ଦିନ ଆରମ୍ଭ ହେଲାଣି କାଲି ଯି ଦିନି ହେଲା ବର୍ଷା ହଉଥିଲା ଆଜି ବି ତ ଏବେ ଦେଖ କେତେ ଜୋରରେ ମେଘ ଉଠେଇଚି।
ବର୍ଷା ରୁ ଛାଡିଲା ପରେ ନାଇଁ
ହଁ ହଁ
ଖାଲି ଜାଗା ଯେମତି କି ପୁରା ପଡିଆ ହେଇଥିବ ହେଲା ଗଛ ପତ୍ର ଟିକେ ବେଶୀ ଥିବ ସେମତି ଜାଗା ବୁଲିବାକୁ ଯିବ ବଢିଆ ଲାଗିବ ତାର ଯୋଉ ପ୍ରକୃତିର ଯୋଉ ସୌନ୍ଦର୍ଯ୍ୟ ର ଦୃଶ୍ୟ। ମାନେ ପୁରା ଯେମତି ଲାଗିବ ଆମେ ଗୋଟେ କୋଉ ଚିତ୍ର ଦେଖୁଚେ।
ହଁ ବହୁତ ସୁନ୍ଦର ଲାଗିବ ପୁଣି। ଯୋଉ ସେତବଳେ ପୁରା ମାଟିର ଯୋଉ ସୁଗନ୍ଧ ପବନ ଯଉ ମହକ ଯଉ ପବନ। ତାପରେ ଗଛର ବି ତ ସୁନ୍ଦର ମହକ ଆସୁଥିବ ବ ଭଲ ଲାଗିବ ସେଇଟା ଦେଖିବାକୁ।
ମତେ ବି ଇଛା ମୁଁ ତ କାଲି ଯାଇଥିଲି ଆଉ ସବୁଦିନ ଯିବାକୁ ଇ ଛା କିନ୍ତୁ ସମୟ ଅଭାବ। ଆଉ ପାଗ ବି ବହୁତ ଖରାପ କଲେ ମତେ ତ ଯାଉନି ଥଣ୍ଡାରେ।
ହଁ
ଖେ ପାଇଁ ଆଉ ମୁଁ ବି ଯାଇପାରୁନି। କିନ୍ତୁ ଘରେ ବି ରହିକି ତମେ ନେଇକି ଛାତ ଉପରେ ବି ଯାଇକି ଦୂର ପାହାଡକୁ ଦେଖିବ ସୁନ୍ଦର ଲାଗିବ।
ଅହ ହୁଁ ତମେ ଆଜି ତ ଏବେ ତ ମେଘ ଉଠେଇଲାଣି। ଆଉ କିଛିଟା ସମୟ ପରେ ପୁଣି ବର୍ଷା ଆରମ୍ଭ ହେଇଯିବ। ଏ ତ ବର୍ଷା ସରଲା ପରେ କଣ କରିବା କହିବି ତମେ ଯଦି ହେଇପାରିବ ତ କରିବ ଯଦି ସମୟ ହବ ବୋଲି। ଗୋଟେ କାମ କରିବ ଯେ ଚା ନାଇଁ ଚା ଟିକେ ବନେଇ ଦବ ହେଲା ଅ ତାର କଡ଼କ ଚା ଗୋଟେ ବନେଇଦବ ଆଉ ଟିକେ କଣ ବିସ୍କିଟ୍ ମିକ୍ସଚର୍ କି କଣ ଥିବ ବୋଲି ସେଇଟାକୁ ଟିକେ ନେଇଯିବ। ଆଉ ଗୋଟେ ଚାଟ ଟେ ନେଇକି ନା କହିଲି ଛାତ ଉପରେ ନେଇକିନା ବସିକିନା ଆରାମ ସେ ଖାଇବ ଚା ପିଇବ ସେଥିର ପବନ କୁ ଖାଇଦେଲେ ନା ବଢିଆ ମଜା ଲାଗିବ ଶାନ୍ତି ବି ଲାଗିବ।
ହଁ ମୁଁ କରିବି ଆଜି। କଣ ହୁଏ କି ସନ୍ଧ୍ୟା ହେଇଗଲେ ଯୋଉ ବର୍ଷା ହେଇଗଲେ ଛାତରେ ପାଣି ଟିକେ ଟିକେ ରହିଯାଇଥିବ। ସେମିତି ହେଲେ ଯୋଉ ମଶା ମଶା ଗୁରା ହେବେ କାମୁଡିବେ।
ହଁ ସେଇଟା ତ ସତ କଥା।
ସେଠି ପାଇଁ କଣ। କରିବ ସେଇଟା ଭାବୁଛି। ଦେଖିବା ମୁଁ ଭାବୁଛି ଆଜି ବର୍ଷା ଛାଡିଗଲେ ଟିକେ ବର୍ଷା ଛାଡିଗଲେ ଯଦି ଜଲ୍ଦି ବର୍ଷା ଛାଡିଜିବ ପୁଣି ଆଉ ଥରେ ଖରା ଦଉଛି। ହେଲା।
ହଁ।
ଯଦି ସେମିତି ଖରା ଦଉଥିବ ଆଉ ପବନ ଟିକେ ଟିକେ ଖରା ଦେଇକି ଯଉ ହଁ କେମିତି କଲର କହିଲ ଏଇ ଯୋଉ କମଳା କଲର ର ଗୋଟେ ଦେଖାଯାଏନି ଆକାଶରେ ଅଧା ଅ ପା ହେଇକି ମେଘ ଖଣ୍ଡ ଖଣ୍ଡ ହେଇକି ସେଇଟା ଦେଖିବାକୁ ବହୁତୁ ବଢିଆ ଲାଗେ ସେଇଟା ହଉଥିଲେ ଭଲ ଲାଗିବ।
ହଁ ଆଉ ତମେ କେବେ ବର୍ଷା ଦିନରେ ପକୁଡ଼ି ଛାଣିକି ଖାଇବା ପସନ୍ଦ କର କି?
ହଁ ମୁଁ ତ ଏଇଟା ସବୁବେଳେ ବାଦାମ ର ପକୁଡି ହେଲା ଆଉ ଏମିତି ନର୍ମାଲ ପକୁଡି ଯଦି ଆମେ ପକୁଡି ବନେଇକି ଯୋଉଟା ଖାଉଛେ ସେମିତି ପକୁଡି
ହଁ।
ଭଲ ଲାଗେ ସେମତି।
ହଁ ଆଜି ବି ଆମ ଘରେ ପଣସ ଆସିଛି କି ନାଇଁ ତ ଭାବୁଛି ବର୍ଷା ତ ହେଲାଣି ବର୍ଷା ଟିକେ ହେଲା ପରେ ଭାବୁଛୁ ପଣସ ବରା ଟିକେ କରିକି କି ଖାଇବୁ କି କୋଣସି ପକୋଡ଼ି ଟିକେ ବନେଇକି ଖାଇବୁ ବହୁତ ଭଲ ଲାଗିବ ସେମିତି ରେବି କିଛି ଦିନ ହେଲାଣି ମୁଁ ଖାଇନି।
ଖାଇବନି ଆଉ ମୋ ପାଇଁ ରଖିବ।
ହ ହ ହ ହ ହ ହଉ ହଉ ମୁଁ ତମକୁ ପଠେଇଦେବି ହେଲା ଯଦି କରାହେବ ବୋଲି
ନିହାତି ନିହାତି। ମତେ ବି ପସନ୍ଦ ଯେ କଣ କରିବା ଏଇଠି ମିଳୁନି ପଣସ ମିଳିବ ଯେ ଯାଇକି କିବାକୁ ନହେଲେ ଖୋଜିବାକୁ ପଡିବ।
ଯାଇ ନି। ସେ ପାଚିଲା ପଣସ ଆଉ ମିଳୁନି। ମୁଁ ତ ବହୁତ ଦେଖିଲି ମାର୍କେଟ ରେ କୋଉଠି ମିଳୁଛି ପୁରା ମୁଁ ଟିକେ ଖାଇବି ବୋଲି ଏ ବର୍ଷ ମୁଁ ଖାଇ ନଥିଲି ନା। ମୋ ସାଙ୍ଗ ଘରକୁ ଜଣଙ୍କୁ ଆ ଘରକୁ ମୁଁ ଆଜି ଆସିଛି ହେଲା। ତାଙ୍କର ପଣସ ଆଣିଛନ୍ତି କି ନାଇ ତାଙ୍କ ଗାଁ ରୁ ଆସେ ତାଙ୍କ ଗାଁରୁ ପଣସ ଆମ ବ ସବୁ ଆସେ ତ ତାଙ୍କର ଆଗା ଆଣିଛନ୍ତି।
ଓ ହଉ ମୋର ବି କାମ ଅଛି ତ ମୁଁ ତମକୁ ପରେ ଯୋଗାଯୋଗ କରିବି। ଯେତେବେଳେ ଯିବି ଛାତକୁ ହୁଁ।
ହଁ ହଉ ହେଉ ଠିକ୍ ଅଛି ଠିକ ଅଛି ହଉ ହଉ।